ହଁ
ହଁ କଣ କରିଥିଲୁ।
ଏଇ ବାହାରେ ଟିକେ ବର୍ଷା ବାଗ ଦେଇଛି ବୁଲୁଛି ଆଉ। ତୁ
ହଁ ମୁଁ ବି ବସିଥିଲି ବର୍ଷାତ ହଉଛି ଇଆଡେ ବି କେତେ ଦିନ ଆଣି ବର୍ଷା ଟିକେ ହେଇନଥିଲା। ନା ହଉଛି।
ଅ ହଁ ଆଉ କଣ ଖାଇଥିଲୁ?
ହଁ ଖାଇଥିଲି ଯାହା ଦିନରେ ଭାତ ପଖାଳ ଖାଇଥିଲି ଆଉ ଖରା ବୁହୁଯୁର୍ସେ ହଉନି କି? ପଖାଲ ଯୁଡେ ଖା ଥିଲି
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହୁଁ ଭଲ ଅଛନ୍ତି ତମର
ହଁ ଭଲ ଅଛନ୍ତି ବାପାଙ୍କର ଖାଲି ଟିକେ ଆଜି ଗ୍ୟାସ୍ ହେଇଯାଇଥିଲା ଆଉ।
ଓହୋ ଆଉ କପାଇଁ କହିଲୁ କଲ କରିଥି ଥିଲି କି କୁଆଡେ ଗୋଟେ ବୁଲିଯିବା ବୋଲି ଭାବିଯିବ ତୋ ରଜ ଛୁଟି ସମସ୍ତ ଗାଁ କୁ ଆସିବା କୁଆଡେ ଗୋଟେ ବୁଲିଯିବା ବୋଲି ପ୍ଳାନ୍ କରବାକୁ ତୋତେ କଲ୍ କରିଥିଲି।
ଆ ଚ୍ଛା କୁଆଡେ ଯିବା ତୁ କହନୁ। ତତେ କଉ ଜାଗା ଭଲ ଲାଗେ?
ତେଣୁ ଆମେ ଗ୍ରୁପ ହେଇକି ଯିବା। ଦେଖି କୁଆଡେ ଏଇ ତ ଏବେ ଯିବ ପୁରୀ ଗଲେ ଭଲ ହୁଅନ୍ତା ସମୁଦ୍ର କୁଳିଆ ଗରମ ପାଗକୁ।
ହଁ ହଁ
ସମସ୍ତଙ୍କ ସହ ଦେଇକି କଥା ହବା କୁଆଡେ କୁଆଡେ କଣ ଯିବା ଦେଖି? କୋଉଠି କଣ କଣ ସବୁ ଭଲ ଜାଗା ଅଛି?
ତୁ କେତଥର ଗଲୁଣି ପୁରୀ?
ମୁଁ ଗଲିଣିି ଏଇ ପାଞ୍ଚ ଛଅ ଥର ଯାଇଛି ଆଉ।
ଉଁ ହୁଁ ଉଁ ମୁଁ ପୁରୀ ଯାଇଚି କିନ୍ତୁ ଜଗନ୍ନାଥ ମହିର ଯାଇନି ଜାନଚୁ ଭଗବାନ ଜଗନ୍ନାଥଙ୍କୁ ନା
ଓ ହଁ
ଯା ହଁ ଯାଏ ତ ମନ୍ଦିର ଅ ତ ମାନେ ସବୁ ଆଗମନୀ ଉତ୍ସବ ହୁଏ ଜାଣି ତ ଆମ ଶସଙ୍ଗର ସେଇଠୁ ଓ ଆସେ ହାରି ଆଉ।
କିନ୍ତୁ କେବେ ଦର୍ଶନ ଏମିତି ଯାଇନି ନାହିଁ।
ନାଇଁ ଲର ଜଗନ୍ନାଥଙ୍କୁ କେବେ କରିନି ଆଉ।
ହଁ ଆଉ ତୁ କଣ ଆଇଡିଆ ଦଉନୁ କୁଆଡେ ବୁଲିଗଲେ ଭଲ ଭଲ ଜାଗା ଅଛି।
ଆଇଡିଆ ଏଇ ହଁ ପୁରୀଟା ତ ସବୁଠୁ ମାନେ ଜା ବୁଲିବାକୁ ଜାଗା ବିଚ ବି ଅଛି ଆଉ ସ୍ପିରିଚୁଆଲିଟି ବି ଆସିବ ସେଇଟା ହିଁ ସବୁଠୁ ଭଲ ହବ। କେତେ ଲାଗୁଚି?
ହଁ ମୁଁ କେତେ ଜଣ କୁ ବୁଝି ଥିଲେ ସେମାନେ ସବୁ ରାଜି ଅଛନ୍ତି। ଆଉ ତତେ ସେପାଇଁ କଲ କରିଦେଲି ତୁ କଣ କହୁଛୁ ଦେଖିକି କଣ ମାନେ ଆମେ ଗୋଟେ ଜାଗା ଭାବୁଛେ ପୁଣି ଅନ୍ୟମାନୋନ ଆଉ କୁଆଡ ବୁଲିବା ପାଇଁ ଚାହୁଁଥିବେ
ହୁଁ
ମୁଁ କହିଲି ପଚାର ଦିଏ ଆଉ କଣ କଣ ଯିବା କୁଆଡେ ବୁଲି
ହଁ ତୁ ଯୋଉ ଯା ଯେ ଥର ଗଲୁଣି ତ ଟିକେ ଅନୁଭୂତି ମତେ କହୁନୁ କେମିତି କଣ ଲାଗେ?
ହଁ ଏଇଥର ତ ଯାଇଥିଲେ ଏବେ ତିନି ଚାରି ମାସ ହେଇଥିବ ତଳେ ଯାଇଥିଲି ପୁରୀ ମାନେ ମାମୁଙ୍କ ଫ୍ୟାମିଲିକୁ ଆମ ଫ୍ୟାମିଲି ଏମିତି ଯାଇଥିଲୁ ବୁଲି ମୋ ମାମାଙ୍କୁ ବଡ ଛୁଟ କେ ନା ସେ ସବୁବେଳେ ମାନେ କଣ କଲୁ ବାଁ ହାତରେ ଘରେ ତାରସି ମ୍ବାୱା ଟି ବାଁ ହାତରେ ଖାଉଚି ସବୁବେଳେ ମ୍ବା ହାତରେ ସବୁ କାମ କରୁ ତାର ବାହାରେ ଲେଖୁଚି ଖାଉଚି ସବୁ
ହୁଁ
ଅ ଅ ଆଚାର୍ୟବି କହିଛନ୍ତି ନା ମାନେ ବାଁ ହାତରେ ଜୀଏବି ଲେଖୁଚି ତାକୁ ଗୋଟେ ବାଧ୍ୟକ ମାନେ ସେଇଟାରେ ହିଁ ତାର କିଛି ଗୋଟେ ମାନେ ଭଲ ଉଦ୍ଦେଶ୍ୟ ଅଛି ସେ ବାଁ ହାତରେେ ତାରଇରେ ଡେଭଲପ ଅଛି।
ହୁଁ ହୁଁ
ମାମୁଁ କହିଲ ହଁ ଏଇଟା ତ ଅଛି ଦାଦାଙ୍କର ଏମିତି ବି ନିର୍ଦ୍ଦେଶ୍ ଅଛି କି ବାହା ମାନେ ଯୋଉଟା ଯାହା ପାଖରେ ଅଛି କ୍ୱାଲିଟି ଟା ହେଟା ବନ୍ଦ୍ କରିବା କଥା ନୁହେଁ। ଯେ ସେମିତି ଲେଖୁଥିଲା। ମାନେ ସେଠିକି କିନ୍ତୁ ବେଶୀ ଜଗନ୍ନାଥଙ୍କ ତାର ତା ପ୍ରତି ଭକ୍ତି ଭଗବାନ୍ ଙ୍କ ପ୍ରତି ଜଗନ୍ନାଥ୍ ଙ୍କ ପ୍ରତି ହେଲା
ହୁଁ
ଯେ ଯାଇଥିଲୁ ଯଉଠି ଯେମି ଦେଖିଦେଲା ମନ୍ଦିର ମାମୁଁ କହିଦେଲେ ଜୟ ଜଗନ୍ନାଥ୍ ସିଏ ବି କହିଲା ତାର କହିଲା ବାପା ଆଉ ସେ ମାମୁଙ୍କୁ କହୁଚି ବୋବା ଡାକୁ ଜଗନ୍ନାଥଙ୍କୁ କହୁଛି ଜଗନ୍ନାଥ ମତେ ବୋବା କଣ ଦେବେ? ସେ ମାମୁଁ କହିଲେ କହିଲେ ଜଗା ବୋବା ତତେ ଗଲେ ଚକ୍ ଲେଟ୍ ଦେବେ ଏମିତି କହିଦେଲେ ଆରେ ଆମେ ଗଲୁ ମନ୍ଦିର ଭିତରକୁ ଦଶ୍ ଦର୍ଶନ କରି ଦର୍ଶନ କରିକି ଫେରିଚୁ ଜଣ ଅଙ୍କଲ୍ ମାନେ ଗାଡିଆନ୍ ମାନେ ଗାର୍ଡ୍ ହିସାବରେ ଜଣେ ପୁୋଲିସ ଅଙ୍କଲ୍ ବସିଥିଲେ। ଆମେ ଏମିତି ଆସୁଥିଲୁ ଆରେ ସେ ପଛରେ ରହିଲା ସାଙ୍ଗେଙ୍ଗେ ତା ହାତ ଟା ଧରିକି ତା ହାତରେ ଚକଲେଟ୍ ଦେଲେ ମାନେ ଛୁଆ ମାନେ କୋଟ ବିଶ୍ୱାସ ହେଲା ଭଗବାନ ଙ୍କ ପ୍ର କି ହଁ ନାଇଁ ମତେ ଠାକୁର ଦେଲେ ବୋଲି ହଁ ଏଇଟା ଏଥର ଯାଇ ଥିଲି ଦେଖା ତାପରେ ସେ ବାଁ ହାତରେ ଦେଖାାଉଥିଲା ସେଠିକି ଗଲା କୁ ଯେତେବେଳେ ପହଞ୍ଚିଲୁ ସାଙ୍ଗେ ସାଙ୍ଗେ ପୁରୀରେ ସବୁ କିିଛି ଡାହାଣ ହାତରେ ଗଲା।
ଓ ହୋ ଭଲାଉ ଏବେ ଆଉ ଘରକୁ ଆସ୍ ଆସିଲା ପରେ ସେଇ ବାଆଁ ହାତରେ କରୁଛି ନା ପୁଣି ସେଇ ଡାହାଣ ହାତରେ?
ନାଇଁ ମ ବାଆଁ ହାତରେ କରୁଚି।
ଓହୋ ସେଇଠି ଟିକେ ଠା ଠାକୁର ଚମତ୍କାର କରିଦେଇଥିଲେ ଆଉ
ତେ ସେ ତାର ହେଇଆଡ଼େ ସବୁ ଗଲା ଆଉ
ଆଉ କଣ ଚାଲିଛି? ଆମ୍ୱ ଖାଇବା, ତୋମ ଆଡ଼େ ହେଇଚି କିଲୋ?
ହଁ ଆମ୍ୱ ହେଇଚି, ଏଇ ଯୋଉ ପବନ ହୋଉଚି ବର୍ଷା ଯେତେବେଳେ ଉଠୋଉଚି ଜୋରସେ ପବନ ହଉଚି ଆମ୍ବ ପଡୁଚି ସବୁ ଲୋକମାନେ ଯାଆନ୍ତି ଗୋଟେଇବା ପାଇଁ। ଯେ ଆମର ତ ଗଛ ନାଇଁ। କିଏ ଖୁଣ୍ ଟେଲାଙ୍ଗୁ କେମିତି ଦିଅନ୍ତି ଆଉ ମାନେ ଆମ ପଡା ପଡୋସି ଯୋଉମାନେ।
ହଁ। ଆମର ଆମ୍ବ ଗଛ ଅଛି, ହେଲେ ଉଁ, ପଣସ ଗଛ ବି ଅଛି ଯେ ବାକି ପଣସ ଉରା ପାଚୁନି କି ବଡ ହଉନାହିଁ, ଛୋଟ ଛୋଟ ଦିନ ହେରା ସରି ଯାଉଛି ଆଉ। ଖାଲି କଞ୍ଚା ତରକାରୀ କରି ଖାଇଦଉ, ହୁଁ। ଆଉ ନାଇଁ।
ଓ ହୋ ଏମିତି କୟାଁ ହଉଚି?
କେଜାଣି ହେଟା କଣ ହଉଛି।
ଓ ହୋ। ଆଉ କଣ କହ? ହଁ ମୋତେ ବୁଝିବୁ ଦେଖିଆ ଆଉ ତୋର କି ସାଙ୍ଗମାନେ ଯଦି ଯିବେ ବୁଲିବା ପାଇଁ ରଜ ଟାଇମ୍ ରେ ମୋତେ ଜଣେଇବୁ ହେଲା।
ହଁ ଯିବେ ତତ୍ ଜଣେଇବି ଆଉ। ସାଙ୍ଗ ହେଇକି ଯିବା ଗୋଟେ ମଜା କରିବା।
ହଁ। କୋଉଥିରେ ଗଲେ ପୁଣି ସୁବିଧା ମାନେକି ଟ୍ରେନ୍ କି ବସ୍ ରେ କୋଉଥିରେ ଯିବା ସେଟା ବି ଜଣେଇବୁ ତ
ଟେନ୍ ଟେନ୍ ରେ ଗଲେ ସୁବିଧା ମୋତେ ଲାଗୁଚି।
ହଁ ବସ୍ ରେ ଗଲେ ବେଶି ଖର୍ଚ୍ଚ ମାନେ କିଛି ଗୋଟେ ଯାଇ ହେ- ବୁଲିବା ତ ଆମେ ଯାହା ଆମର ବୁଲିବାରେ ଖର୍ଚ୍ଚ ହବ, ତାପରେ ଏଇ ଗାଡି ଦେ-ତା ଭଡା ଦେଇ ଦେଇ ଖର୍ଚ୍ଚ ବି।
ହଁ ପୁଣି ଏବେ ପେଟ୍ରୋଲ୍ ରେଟ୍ ଦେଖୁଚୁ ଯାହା ହେଇଛି।
ହୁଁ।
ହଁ ସ-ବହୁତ ସମୟ ବି ଲାଗିବ ଯୋଉ ଟ୍ରେନ୍ ରେ ଗଲା ଏଇ ଯୋଉ ବସ୍
ବସ୍ ରେ ହଁ। ତ ଟ୍ରେନ୍ ରେ ଯିବା ଆଉ। ଆମର ଟେ କାମ କଲେ ହୁଅନ୍ତା ତାହେଲେ ଯେ ଜଣ ଯିବା ଗୋଟେ ତୁ ଗୋଟେ ଗ୍ରୁପ୍ ଟେ ବନା। ଆଉ ଆମର କିଏ କିଏ ବାହାରିଚନ୍ତି ମୁଁ ସେମାନଙ୍କ ନମ୍ବର ଦେବି ଗ୍ରୁପ୍ ରେ ଆମେ କଥା ହେଇ ପଡିବା। ସେମିତି ହେଲେ ସୁବିଧା ଜଣା ପଡିବ, କିଏ କୁଆଡେ କିଏ କଣ ସବୁ ଭଲ ଜାଗା ଜାଣିଚନ୍ତି। କିଏ କୁଆଡେ ଯିବା ପାଇଁ ଚାହୁଁଚନ୍ତି।
ହଁ ସେଇଆ କରିବା ନହେଲେ।
ହଁ।
ହା ତୁ କଣ ଖାଇଥିଲୁ ଯେ?
ମୁଁ ଖାଇଥିଲି ପଖାଳ ଆଉ ଭଜା ଏଇ ଗରମ ହଉଛି ତ ଖାଇ ହଉନି କିଛି ଆଉ।
ଓହୋ ହ ଗରମ ଟା ଏକ୍ସସେସ ହୋଉଛି ଆଉ।
ହୁଁ।
ନିଜ ହଷ୍ଟେଲରେ ବନେଇକି ନାଇଁ।
ହଁ ପା ଘରେ ଥିଲା ବେଳେ ଆସୁ ନଆସୁ ଯାଇ ଆଉ।
ହଁ।
ଥିଲାବଳେ କିଛି ରୋଷେଇ ଟେନସନ ପସେନି।
ହୁଁ।
ଏଇ ହଷ୍ଟେଲ୍ ଆସିଲେ । ହଁ ହଷ୍ଟେଲରେ ଆସିଲେ କଣ କରିବି କଣ ଏଟା ହଉନି ଆସୁନି। ଏମିତି କରି ଏଇ ଯାହା ହଉଛି ଯାହିତାଇ। ପରେ ଖାଇଦଉଛି ଆଉ।
ହଁ କଣ ମାନେ ଏବେ ତୁ କଣ ପିଆଜ ରସୁଣ ଛାଡି ସାରିଲୁଣି କି।
ହଁ ଛାଡି ସାରିଲିଣି, ସ୍ଵସ୍ତୟନି ନେଇ ଯାଇଛି।
ଦେ ଖାଉଛ ଯେ ।
ଅ ମୋ ରୁମ୍ ରେ ଯୋଉ ଚାରିଜଣ ରହୁଛନ୍ତି, ସେମାନେ ତିନି ଜଣ ଅଲଗା ରୋଷେଇ କରୁଛନ୍ତି। ମୁଁ ଅଲଗା ରୋଷେଇ କରୁଛି ଆଉ।
ଓହୋ ହଁ ଠିକ୍ ଅଛି। କେବେ ନେଲୁ ସ୍ଵସ୍ତୟାନି?
ଏଇ ପଚିଶ ଦୁଇ ହଜାର ପଚିଶି ଅକ୍ଟୋବର ମାସରେ।
ଓହୋ।
ଦେଓଘର ଯାଇଥିଲି ନେଇଯାଇଛି ଆଉ।
ହଁ ମୁଁ ବି ସେଇ ଦେଓ ଘରେ ହିଁ ଯାଇଥିଲି ସେଠି ନେଇଗଲି।
ହୁଁ ଭଲ।
କେତେ ଦିନ ହେଲା ନେଲୁଣି କେତେବେଳେ
ମୁଁ ଦୁଇ ହଜାର ଚବିଶିରେ ନେଲି।
ଭଲ ଆଉ ଆଉ ତତେ ବାହାର ଖାଇବା ଇଚ୍ଛା ହୁଏ ଖାଇବାକୁ?
ନାହିଁ ଏବେ ଛାଡି ଦେଲେଣି ତ ଆଉ ମାନେ ଘରେ କଣ ପୁରା ଘରେ ଛୋଟରୁ ପିଆଜ ରସୁଣ ନାହିଁ। ହେମିତି ଯେତେବେଳେ ପଢୁଥିଲି ପ୍ଲସ ଟୁରେ ନାଲକୁରେ ସେତେବେଳେ ସାଙ୍ଗମାନଙ୍କ ସହିତ ମାନେ ମିଶିକି ଗୁପଚୁପ ହେରିକା ଖାଉଥିଲି। ତବେଳେ ଗାଁଙ୍କୁ ପୁଣି ପ୍ଲସ ଟୁ ସରିଗଲା ଖୁଡିଙ୍କ ଘରେ ରହୁଥିଲେ ବୋଲି ସେ ଖାଲି ଶୁକ୍ରୁବାରଟା ମାନନ୍ତି, ଖୁଡି ଘର ଫ୍ୟାମିଲି। ତ ସେଠ ଖାଲି ଶୁକ୍ରବାର ଟା ଖାଇନି ତବେଳେ ଘରକୁ ଆସିଲେ କହିଲ ଘରେ ତ ପିଆଜ ରସୁଣ ହଉନି, ମୁଁ ବି ଏକାଥରେ ହେଠୁ ମୁଁ ଆଉ କେବେ ଖାଏଲିନି, ମାନେ ଘରକୁ ଆସିଲେ ମୁଁ ଖାଏନି ବାହାର ଜିନିଷ କିଛି ପିଆଜ ପଡୁଥିଲେ। ସବୁବେଳେ ଘରେ ସାଧା। ତାଠୁ ଆଶ୍ରମ ଯାଇଥିଲ ମୁଁ କହିଲ ଆଉ ତ ଏଠି ତ ପଢିବି ପ୍ଲସ ଥ୍ରୀ ଗାଁରେ ରହି ଗାଁରେ ଆଉ ଖା ହନି ଘରେ ବି ପିଆଜ ଆସୁନି ତ କାଇହିଁ ହେଗୁଡା ଖାଇବି ତୁ ଆଶ୍ରମ ଯାଉଚି, ଭାଇ ମୋ ଭାଇ କ ମୁଁ ଦି ଜଣ ଯାକ ହିଁ ନେଇଗଲୁ ସ୍ଵସ୍ତୟାନି ।
ଭଲ ଆଉ। ଆମର ତ ଆମ ଭାଇଟା ନେଇନି ସେ ପ୍ଲସଟା ପଡ଼ିଥିଲା ତ ନେଇନି ସରିଲା ଦେଖିବା ନେବ ଯଦି ତା ସୁବିଧା ଅନୁଯାୟୀ ଆଉ।
ହଁ ହଁ ସୁବିଧା ଅନୁସାରେ ଆଉ।
ପୁଅ ପିଲାଗୁରାଙ୍କର ଟିକେ ବାଛ ବିଚାର ଥାଏ ସେ ରୋଷେଇ କରିପାରନ୍ତି ନ କରି ପାରନ୍ତି ଆମେ ସିନା ଝିଅ ପିଲାରା କରିଦେବା।
ହଁ।
ସେଇଟା ସୁବିଧା ହଉନି ଯେ ସେ ନେଇନି ଆଉ।
ହଁ ହଁ ପ୍ଲସ୍ ଟୁ ସରିଲା ନା ପ୍ଲସ୍ ଟୁ ପଢିଲା ଏଥର?
ସରିଲା ଏଇ ବର୍ଷ ତ
ହଁ କଣ ନେଇଥିଲା ତାର ଷ୍ଟ୍ରିମ୍ କଣ ଥିଲା?
ସାଇନ୍ସ ଥିଲା।
ହଁ କେତେ ପରସେଣ୍ଟ୍ ରଖିଲା ଯେ ରେଜଲ୍ଟ ବାହାରିସାରିଲାଣି ନା।
ହୁଁ ଏ, ଏଇ ଏକାଅଶୀ ପରସେଣ୍ଟ୍ ପରସେଣ୍ଟ୍ ରଖିଛି ହୁଁହୁଁ।
ହଁ କୋଉଠି ପଢିବ ପୁଣି ଭାବୁଛି?
ହଁ ପଢିବ କିଛି ସେ ଡିସାଇଡ୍ କରିପାରୁନି ଏଇ ଫର୍ମ ଆପ୍ଲାଏ କରିଛି ଗୋ ଜାଗାରେ। ଓ ୟୁ ଟି ସେଇ ଯୋଉ ଏକ୍ଜାମଗୁଡା।
ଅହଅ। ଭଲ ତ ମାର୍କ ରଖିଛି। ପରସେଣ୍ଟେଜ୍ ବି ଭଲ ଅଛି।
ହୁଁ ଉଁ ଉଁ ଏଥର ସବୁ ପିଲାଙ୍କ ଏକ୍ଜାମ ଭଲ ହେଇଛି ପ୍ରାୟ।
ହୁଁ ହୁଁ ଅଧିକାଂଶ ପିଲାଙ୍କର ଭଲ ହେଇଛି ଏକ୍ଜାମ୍।
ହୁଁ ଆଉ ତମର ଗାଁରେ ରୋଷେଇ କରୁଛ ଚୁଲିରେ ନା ଇଏରେ ଯୋଉ ଗ୍ୟାସ ଏତେ ବଢି ଯାଇଛି ପଇସା?
ହଁ ଚୁଲିରେ ବନେଇ ଦଉଛୁ ଆଉ ଭଜାଭଜିରା ଗ୍ୟାସରେ ବନେଇ ଦଉଛୁ ଆଉ। ଖାଲି ଭା‌ତଟା ଚୁଲିରେ।
ହଁ ହଁ।
ହୁଁ ହଉ ତୁମର ତ ଜଣେ ପୁକ, ତୁ ମତେ କଲ୍ କରି ଜଣେଇବୁ। କିଏକିଏ ଯିବ ହେଲା।
ହଉ ଆଉ।
ହଉ ରଖୁଛି।
ହଁ ରଖ୍।